ହୁଁ କୁହ।
ହଁ ମୁଁ କହିଲି କଣ କରଥିଲୁ?
ଏଇ ବସ୍ତିନି।
ଅହୋ ଏଇ ବସିଛି ଆଉ।
ହଁ ଆମ ଆଡେ ଗରମ ହଉଛି। ଖରା ବି ହଉଛି ସବୁ ଆମ ଆଡେ ଖରା ତ ବହୁତ ହଉଛି ଆମ ଆଡେ।
ଅ ଆମ ଆଡେ କଉ କମ୍ କି। ବହୁତ ମାନେ ଖରା ତ ଖରା ଗରମ ବି ପ୍ରବଳ ହଉଛି ମୁଁ ମୁଁ ଏବେ ବାରିରେ ବସିଛି ଗଛ ମୂଳେ।
ମୁଁ ବି ତ ସିନ୍ଦି ବାହାରେ ବସିଛି।
ହ ବା।
ଏ ଯୋଉ କହନ୍ତି ଗଛ ଜଳିଗଲେଣି ଖରାରେ ଗଛ ଜଳିଗଲେ। ହଁ ମାନେ ଖରାରେ ଗଛ ଜଳିଗଲେଣି।
ହଁ ପରା ମୁଁ କହିଲି ତୁ କେବେ ଆମ ଗାଁକୁ ଆସିଲେ ଆସିବ ଆମ ବାଡିକୁୁ ଦେଖିବ ଆମ ବାଡି ଏତେ ବହୁତ ମାନେ କଣ କହିଲୁ ବହୁତ ବଡ ବହୁତ ଗଛ ଅଛି ଆମ ବାଡ଼ିରେ।
ହୁଁ ବହୁତ ଖାଲି ଗଛ ଲଗେଇଛ ତମ ବାଡ଼ିରେ।
ହଁ ଆମର ପୁରା ଗଣ୍ଡା ପର୍ଯ୍ୟନ୍ତ ଲମ୍ବିଚି ଗଛ ବହୁତ ପ୍ରକ କାର ର ଗଛ ଅଛି ତ ଆମ ବାଡିରେ ରହିଲେ ମାନେ ତତେ ଲାଗିବ ଗୋଟେ ପୁରା ଗୋଟେ ନେଚୁରାଲ ସ୍ପଟରେ
ଗଛ ଥିନେ ତ ଗଛ ଥିନେ ତ ବଢିଆ ନାଗିବ ରହିବା ପାଇଁ ସେଠି। ଆ ଆମର ଟିକେ ଗଛ ନାଇଁ କି କିଛି ନାଇଁ
ହଁ ବା ନାଇଁ ଆମର କଣ କିଲେ କହିଲୁ ମୁଁ ମୁଁ ସେମିତି ବହୁତ ଜୋରେ ଗରମ ଲାଗିଲେ କି ଇଏ ହେଲେ ମୁଁ ଆମ ବାରିଆରେ ପଳେଇଆସେ ଆସିକି ବସେ ଆଉ ଟିକେ କଣ କହିଲୁ ମଶା ଫସା ଲାଗନ୍ତି। ତ ଅଧିକ ସମୟ ବସି ହବନି।
ହଁ ଆମର ଏଠି କିଛି ଗଛ ନାହିଁ।
ହଁ ଆମର କଣ ବର୍ଷା ନୁହ ତ ସାଙ୍ଗ। ତାର ମୋର କଣ କରୁ କହିଲୁ ଆମର ପୁରା ପୁରା ବାଡି ତଳ ଟା ଯାଇକି ଗୋଟେ ମାନେ କଣ କହିଲୁ ଗଣ୍ଡାଟା ଅଛି ତ ଗଣ୍ଡାରେ ବ ସିବା ପାଇଁ ଭଲ ଅଛି ଆଉ ସେଠି ବହୁତ ସାରା ଗଛ ଅଛି ଏପଟ ସେପଟେ ବାଉଁଶ ଗୁଡା ପୁରା ବଦାରି ହେଇକି ଅଛି ତ ପୁରା ହାଇ ଜାଗା ଟା ସେଟା ତ ବର୍ଷ ର ମୋର କଣ କରୁନା ସେଠି ଯାଇକି ବସୁ ସେଠି ଯାଇକି ବସ ସିବୁ ବସିକି ଗପି ଗପି ଗପି ଗପି ଆସିବ ଆଉ ଘଣ୍ଟେ ଦି ଘଣ୍ଟା ବସିକି।
ଗପିବା ପାଇଁ ଭଲ ସ୍ପଟ ପାଇଛ।
ଆମେ ସେୟା କରୁ ଆଉ ସିଏ ତ ଏବେ ନାହିଁ ତ ମୁଁ ଏକୁଟିଆ ବସିଛି ଆଉ ମୁଁ ଏକୁଟିଆ କଣ କହିଲୁ ଏକୁଟିଆ ବି ମୁ ସିଆଡେ ଏତେ ଯାଏନି। ଏକୁଟିଆ ଯିବୁ ନା ସେଟା ବହୁତ ଦୁରିଆ ଜାଗା ହେଇଯାଉଛି ନା ତ ସେଥିପାଇଁ ହଁ ତ ଏକୁଟିଆ ମୁଁ ବି ଯାଏନି ସେଇଆଡେ ତ ଏଇଠି ବସେ।
ମୁ କହିଲି ସାଙ୍ଗରେ କିଏ ଜଣେ ଥିବ ସେମିତି ଭଲ ଲାଗିବ।
ହଁ ସାଙ୍ଗରେ କିଏ ଜଣେ ଥିଲେ ତାପରେ ଦେଇ ବିି ନାହିଁ ନା ଦେଇ ବିି ଦେଇ ଘର ବାହାରେ ରହୁଛନ୍ତି। ଆଉ ବର୍ଷା ବି ନାହିଁ ତ ମୁଁ ବି ଆଉ ଏତେ ଯାଏନି ଆଉ।
ହଁ ହଁ। କଣ କହିଲ ମୁଁ କ କଣ ମୁଁ ଏ ବାହାରେ ବସିଛି ଘରେ କଣ ମୁଁ ଘରେ କେ ସରେ ଟ୍ୟୁସନ୍ ସାରେ ଟ୍ୟୁସନ୍ ସାରି ଯି ବସେ ତାପରେ ଗାଧୁଏ ଆଉ ମୁଁ ଘରେ ବାହାରେ ଏତେ ବସେନି ସେମତି। ଆଉ ସନ୍ଧ୍ୟାବେଳେ ଆମର ଗୋଟ ସାଙ୍ଗଟେ ଆସେ ଆମେ ଏମିତି ବସୁ ଛାତ ଉପରେଁ।
ହଁ ମୁଁ କହିଲି କଣ କହିଲୁ ମୁଁ କହିଲି ତୁ ତ ତୋର ହଁ ମୁଁ କହିଲି ତୁ ତ ତୋର ସବୁବେଳେ ଫଟୋମଟ ଉଠଉ ଆଉ। ଫଟୋ ସବୁବେଳେ ଉଠଉ ମୁଁ ଜାଛି ଆଉ ଏଟିଂ ଫେଡିଟିଂ କର ଆଉ। ମୋ ମୋର କଣ ଜାଣିଛୁ ନା ହଁ ନା ମୁଁ କହିଲି ସେଇଆ ମୁଁ ଜାଛିି ଫଟୋ ଫଟ ଉଠ ସବୁବେଳେ ଦେଖୁେ ମୁଁ ବର୍ଷା ବି ଦେଖାଏ ହଁ ମୁଁ କହିଲି ମୁଁ କଣ କରିରେ ଆଣିଛୁ ନା ମୁଁ କେବଳ ଘରେ ବସି ସିବି ମୋର ମୋବାଇଲ ଭଲ ମୁଁ ଭଲ ଖାଲି ଡ୍ରାମା ଦେଖିବି କୋରିଆନ୍ ଡ୍ରାମା ଚାଇନିଜ ଡ୍ରାମା ଟର୍କିଜ ଡ୍ରାମା ସବୁ ପ୍ରକାର ଇଂଲିଶ୍ ୱେବସିରିଜ୍ ମୁଁ ଦେଖେ ମାନେ ସବୁ। ଅଲ୍ ଟୋଟାଲ ମୋର ଟାଇମପାସ୍ ସେଇଭଳିଆ ହୁଏ। ମାନେ ଯେତେବେଳେ ଦେଖେ ଏଜମ୍ ଥିବ ହଁ ଯେତେବେଳେ ଏକ୍ଜାମ ଥିବ ମୁଁ ଏକ୍ଜାମ ପାଇଁ ପଢ଼ିବି ନହେଲେ ଖାଲି ଡ୍ରାମା ଦେଖେ।
ଭଲ କରିଛନ୍ତି ଆଉ ମୋ ଖାଲି ହିନ୍ଦୀ ମୁଭି ଯେତିକି ସବୁ ସବୁ ମୁଭି ଯାଙ୍କ ପିଇଯିବି ଖାଲି। ମୁଭି ର ପିଇ ଯିବି ମୁଭି ଯଦି ଭଲ ମୁଭି ଯଦି ନହଲା ତାହେଲେ ଇନଷ୍ଟାଗ୍ରାମ ସ୍କ୍ରଲ କରିବି।
ହଁ ମୁଁ ଜାଣିଛୁ ନା ଇନଷ୍ଟାଗ୍ରାମ ମାନେ ମତେ ନା ଅନଲାଇନ ଆ ଏବେ ଟିକେ ମୁଁ ମାନେ ଇଆଡେ ସିଆଡେ ଅଛି ବୋଲି କାମ ମୋର ମୁଁ ଅନଲାଇନ ରହୁଛି ଜି ମୁଁ ଆକଚୁଆଲି ଅନ ଅନଲାଇନ୍ ରହେନି କି କାହାର ଷ୍ଟାଟସ୍ ଫାଟସ୍ ଦେଖ ଦେଖେନି ଆଉ ମାନେ ଇନଷ୍ଟା ତ ବିଲକୁଲ ବିଲକୁଲ ମୁଁ ଯାଏ ବି ନାହିଁ ମୁଁ ମୁଁ କେବଳ କେବଳ ମୋର ଭଲ କଣ କହିଲୁ ଡ୍ରାମା ଗୁଡ଼ାକ ଡାଉନଲୋଡ କରିକି ଦେଖିବି। ସେଇ ସିଏ ଭଲ ମୋର ଭଲ ଅଫଲାଇନ ମୁଁ ଡାଉନଲୋଡ କରିକି ଦେଖେ।
ହୁଁ ହଁ ଯୋଉଟା ଯାହାକୁ ଭଲ ଲାଗିଲା ଆଉ ଯାହାକୁ ଯୋଉଟା ଭଲ ଲାଗିବ। ସେଇଟା ଦେଖି ପାରିବ।
ହଁ ଆଉ ତୋତେ ରୋଷେଇ ଫୋସେଇ କରିବାକୁ ଭଲ ଲାଗେ ନା?
ହଁ ଭଲ ଲାଗେ ତ କିନ୍ତୁ ମାନେ ଟିକେ ଭଲ ଭଲ ଆଇଟମ ଭଲ ଲାଗେ। କରିବାକୁ ଆଉ ଏମିତି ନର୍ମାଲ ଆଇଟମ୍ ମତେ ଭଲ ଲାଗେନି କରିବା ପାଇଁ। ମୁଁ ଏମିତି ପନିର ପା
ର ରେସିପି ହଁ ହଁ ହଁ।
ଯେମିତି ରେସିପି ୟୁଟ୍ୟୁବ ଦେଖିକି କରନ୍ତିନି ମୁଁ ସେମିତି କରେ। ନିଉ ନିଉ ସବୁ ରେସିିପି। ହଁ। ଆଉ ଏମିତି ନର୍ମାଲ ଆଇଟମ୍ ମାନେ ମୁଁ କରବିନି।
ହଁ ପରା କଣ କହିଲୁ ସେମିତି ଭଲ ମେ ଏମିତି ଦେଖିକି ନୂଆ ନୂଆ ଆଇଟମ୍ ବନେଇ ତାମାନେ ଭଲ ପସନ୍ଦ
ହଁ ମୁଁ ତ ସେ ସେମିତି କରେ।
ମୁଁ ଦେଖ
ମୋବାଇଲ ୟୁଟ୍ୟୁବ ମାରିଦେମ୍ ରୋଷେଇ କରି ଦେମ୍।
ମତେ ଜାଣିଛୁ ନା ମତେ କେବଳ ଖାଇବା ପାଇଁ ଭଲ ଲାଗେ ମତେ କରିକି ଦିଅ ମୁଁ ଖାଇବି ବାସ୍। ମତେ ମତେ ନୁଡୁଲସ ପାସ୍ତା ଏଇଗୁଡା କରିବାକୁ ଭଲ ଲାଗେ ମାନେ ପାସ୍ତା ଇପ୍ ୟିପି ଏଗୁଡା ମୁଁ କରିବି ମାନେ ଭୁଲି ପାରିବୁନି। ଚା ବି ଭଲ କରେ ମୁଁ ବାସ ଏତିକି ଜିନିଷ।
ମାନେ ଗୁପଚୁପ ବଢିଆ ତିଆରି କରି ମୁଁ ଭାବୁଛି ଗୋଟେ ଗୁପଚୁପ ଷ୍ଟଲ୍ ଗୁପଚୁପ ଷ୍ଟଲ ଗୋଟେ ଦେବି।
ହଁ ଭଲ ଆଉ ଖୋଲିଲି ମତେ ଫ୍ରିରେ ଦବୁ।
ହଁ। ବଢିଆ ଗୁପ ଚୁପ୍ ତିଆରି କରିବି ନା।
ଟିକେ ଡିଫିକଲଟ୍।
ଖଟା ପଣିଟା ଟିକେ ଟେଷ୍ଟ।
ହଁ। ଆଉ କିନ୍ତୁ ଗୁପଚୁପ ଟା କଣ କହିଲୁ ଆମେ ସିନା ଏମିତି ହସୁଛନ୍ତି କିନ୍ତୁ ଗୁପଚୁପ ଯିଏ କଲା ତାର ମାନେ ଭଲ। ବିଜନେସ୍ ହବ। କଣ ପେଇ କହିଲୁ ଗୁପଚୁପ ଯିଏ ନହିଁ ସମସ୍ତେ ଗୁପଚୁପ ଖାଆନ୍ତି ନା। କଲେ କରେ ଗୁପ୍ତୁ ଷ୍ଟଲକି ରଖିଦେଲୁ ସାଙ୍ଗେ ସାଙ୍ଗେ ଖତ୍ ହେଇଯିବ।
ଆଉ। ପୁରା ଆମ କଲେଜ ପାଖରେ ଗୁପଚୁପ ମାନେ ମିଳେନି ଥରେ ଥରେ ଆମେ ଯାଉଚେ ବର୍ଷାର ମୋର ଖାଇବା ପାଇଁ। ଏଏନା। ତାପରେ ଆମେ ଫେରିକି ବି ଆସୁ ସେ ଗୁପଚୁପଷ୍ଟାର ପାଖରୁ। ସେ ଟିକେ ଭଲ ଗୁ ଗୁପ୍ ଚୁପ ଦିଏ ନା ତା ଗେ ଭଲ ଲାଗେ ଉ।
ଗୁପଚୁପ ମାନେ ବହୁତ ଗୁପଚୁପ୍ ଆଉ ସେମିତି ମୋମୋ ଅବଶ୍ୟ ଗୁପୁ ଚୁପଟା କଣ କହିଲୁ ସବୁ ଆଡେ ମୋମୋ ଟା ଏତେ ସ କରୁନାହାନ୍ତି ଲୋକ ମାନେ ଖାଇବାକୁ ବହୁତ୍ ଭଲ ପାଆନ୍ତି।
ମୋମୋ ଟା ଏତେ ଖାଉ ନାହାନ୍ତି ବି ଲୋକ।
ହଁ ଏତେ ଖାଉନାହାନ୍ତି ମ ମୁଁ ଫାର୍ଷ୍ଟ ଫାର୍ଷ୍ଟ ମୋମୋ ଖାଉନଥିଲି। ମତେ ଭଲ ଲାଗେ ମାନେ କଣ କହିଲ ଯଉ ଷ୍ଟିମ ମୋମୋ ଟା ଭଲ ଲାଗେନି ଫ୍ରାଏଡ ଟା ଭଲ ଲାଗେ।
ଆ।
ହଁ ଆଉ କଣ କହିଲୁ ଏବେ କିନ୍ତୁ। ନାଇଁ ଏବେ କିନ୍ତୁ ସେଇ ଯୋଉ ମୋମୋ ଫୋମୋ ଖାଇକି। ତ ଫାଷ୍ଟ ଫୁଡ ଗୁଡା ଖାଇକି ତ ସମସ୍ତଙ୍କର। ମାନେ ଦେହ ଖରାପ ହଉଛି ପି ସି ଓ ଡି ଜାଣିଛୁ ନା ପି ସି ଓ ଡି।
ହୁଁ।
ସେ ସମସ୍ତଙ୍କର ବାହାରୁଚି।
ଉ ହୁଁ ସେଥିପାଇଁ ଫାଷ୍ଟ ଫୁଡ ଏତେ ଲୋକ ଖାଉନାହାନ୍ତି।
ସେ ଯୋଉ ଆପେଣ୍ଡିକ୍ସ ଷ୍ଟୋନ ଏ
ହଁ ହଁ ବା। ଏବେ ତ ପ୍ରାୟ ରୋଗ ବାହାରିଛି।
ହଁ ମେନ କରି ଆମ ଏଜର ଛୁଆ ମାନଙ୍କର।
ହଁ। ଯେତିକି ରୋଗ ମାନେ ନା ଜାଣି ନଥିବେ ସେ ସବୁ ଏବେ ବାହାରୁଚି।
ହଁ ବା କଣ କହିଲୁ ମୋର ଗୋଟେ ସାଙ୍ଗ ସି ପୁରା ମାନେ ଏବେ ତାର ମାନେ ଷ୍ଟୋନ ଅପରେସନ ହେଲା। ତା ପୂର୍ବରୁ ଦି ତିନିଟା ସାଙ୍ଗ ମୋର ସେଇ ଷ୍ଟୋନ ଅପରେସନ ହେଇଥିଲେ ହେଲା ମାନେ ମୁଁ ଭାବୁଛି କଣ ଏମାନେ। ଏମେ ଏତେ ଫାଷ୍ଟ ଫୁଡ ଖାଉଛନ୍ତି ଯେ ମାନେ ଏମିତି ତାଙ୍କର।
ସେମିତି କହିବ ନା କାହାର କାହାର। କେମିତି କଣ କହି ହବ କି କଣ ଫାଷ୍ଟ ଫୁଡ ଖାଇଲେ ବୋଲି ସେମିତି ହେଇଯିବ କି। ସେମିତି କାହାର କଣ ଥିବ କହି ହବନି ସେମିତି କ। ଆ ଆମେ ବି ଫାଷ୍ଟଫୁଡ ଖାଉନାହାନ୍ତି କିନ୍ତୁ କାହାର କଣ ହବ ସେଇଟା କ।
ହଁ।
ହୁଁ।
ସବୁବେଳେ କିନ୍ତୁ କଣ କହିଲୁ ସବୁବେଳେ ଯଦି ଖାଇଲୁ ନା ଅନବର ତାହେନେ ଯାହା ହଉ ଦେହଟା ଖରାପ ହବ ହିଁ।
ସେଇବା। ଏଇ ମୋ ଭାଇ ଏମିତି ସବୁ ଫାଷ୍ଟ ଫୁଡ ଖାଇକି ତାର ସବୁ ମାନେ ଇଏ ବାହାରିଲା ଦଣ୍ଡିସି ବାହାରିଲା।
ହଁ।
ଏଇୟା ତାପରେ ଫାଷ୍ଟ ଫୁଡ ଟୋଟାଲି ମାନେ ତାକୁ ତେଲ ଜିନିଷ ବି କିଛି ଦେଇନୁ।
ହଁ ପରା ଆଉ କଣ କହିଲୁ ଆଜିକାଲି କଣ ହଉଛି କହିଲୁ ଆମର ଯୋଉ ଝିଅ ମାନଙ୍କର ବହୁତ ସାରା ବ୍ରଣ ଫଣ ଦେଖୁନ ମୁହ ଗୁଡା ଖରାପ ହେଇଯାଉନି ବହୁତ ସାରା ବ୍ରଣ ଫଣ ବାହାରୁଛି। ସେଟା ବି ଜାଣିଛୁ ନା ଫାଷ୍ଟ ଫୁଡ ଯୋଗୁ ଅଧିକ ଅଏଲି ଜିନିଷ। ଖାଇଲେ ବି ଉଁ ହଉଛି ସେଗୁଡା।
ହଁ।
ଆଉ ଅଧିକରୁ ଅଧିକ ଅଧିକରୁ ଅଧିକ ଯଦି ପାଣି ଟା ପିଇବୁ ନା। ତାହେଲେ ସେଇଟା ବଡି ଟା ସବୁବେଳେ ଠିକ ରହିବ ତୁ ଯାହାବି କର ପାଣି ଟା ଯଦି ପୁରା ସଫିସିଏଣ୍ଟ ତୋ ବଡି କୁ ଯାଉଥିବ ନା ତାହେଲେ ଦେଖିବୁ କିଛି ବି ହବ
ମୁଁ ତ ପାଣି କଷିକି। ପାଣି ମୁଁ କଷିକି ପିଇମି ଯାହା ହେଇଯାଉ ନା ମୁଁ ପାଣି କଷିକି ପିଇମି।
ଆଉ କଣ କହିଲୁ ଦେଖିବୁ ଆମେ ଦେଖ ମୁଁ ବି ପତଳା ପତଳା ବୋଲି ସମସ୍ତେ କହିବେ ଏ ପତଳା ହଉଛି ମୋଟା ହଉନୁ ଟିକେ ଖାଉନୁ। କିନ୍ତୁ ଜାଣିଛୁ ନା ଅଧିକାଂଶ ମୋଟା ଲୋକ ମାନଙ୍କର ହିଁ ଅଧିକ ରୋଗ ନୁହଁ।
ହଁ ମତେ ସେମିତି କୁହନ୍ତି ମତେ ସେମିତି କହିବେ କହିବେ ତୁ ମୋଟା ମୋଟା ହଉନୁ ତୁ ଜମା। ମୋଟା ହଉନୁ କଣ ପାଇଁ ମୁଁ କହିବି ମୋଟା ହେଇ କଣ କରିବି ମୋର ଦରକାର ନାହିଁ ମୋଟା ହବା।
ସେଇଆ ଆରେ ମୋଟା ହେଇ କରିବୁ କଣ। ଚର୍ବି ହେଇଯିବ ତାପରେ ରୋଗ ସବୁ ଆସି
ହଁ କଣ ଆରେ ମୋଟା ହବା ଦରକାର ନାହିଁ
ସେମିତି ହିଁ ଠିକ୍। ମୁଁ ମତେ ଯିଏ ଜଣିଛ ନା କୁହନ୍ତି ମୋଟା ହୋ ବୋଲି ମୁଁ କହିବି ମୋର ମୋଟା ହବା ଦରକାର ନାହିଁ ମୁଁ ଯେମିତି ଅଛି ଖୁସି ଆଉ ମତେ ମୋଟା ମୁଁ ମୋଟା ହେବାକୁ ପସନ୍ଦ ହିଁ କରିବିନି ମୋର ଦରକାର
ହଁ ସେଇ ବା କଣ ଦରକାର ଏତେ ମୋଟା ହବ କିଛି ଆବଶ୍ୟକ ନାହିଁ
ଦେଖିବା ଯୋଉମାନେ ମୋଟା ହେଇଯାଆନ୍ତି ଦେଖିବୁ ସେମାନେ ମୋଟା ହେଇସାରିଲା ପରେ କହିବେ ଆଉ ଥାନ୍ତି ଫୁଣି ଥରେ କେମିତି ପତଳା ହେବି ତ ମୁଁ ଚାହୁଁନି ସେଇ ରିଗ୍ରେଟ ଟା କରିବା ପାଇଁ ମୋ ହେଇଯିବି ତାପରେ ପୁଣି ଥ ପତଳା ହେବାକୁ ଟ୍ରାଏ କରିବି।
ହଁ ମୋଟା ହବ ପୁଣି ଡାଇଟିଂ କରିବ ଫୁଣି ପ ପତଳା ହବ।
ହଁ ପରା ପୁଣି ଦଇଟିଙ୍ଗ ସେଇଆ ପା ଜାଣିଚୁ ନା ଗୋଟେ ଗେଟେ ଛୁଆ ମାନେ ମୋଟା ହେବାକୁ ଚାହୁଁଥିଲେ ପତଳା ଛୁଆ ମୋଟା ହେଇଗଲା ପରେ ତାଙ୍କର ଯେତେବେଳେ ମନେକର ଗୋଟେ ଫଟୋ ଷ୍ଟାଟସ ଦେଇଉଛନ୍ତି କି କଣ ତାଙ୍କର କିଏ ଗୋଟେ ସାଙ୍ଗ କହି ହେଇ ମୋଟା ହେଇଗଲୁଣି ସେଇଠୁ ତାଙ୍କର ସରିଗଲା ଏ ମା ମୁଁ
ସଇଲା ସେଇବା ଏବେ ସେ ଗୋଟେ ଗୋଟେ ଟାବଲେଟ କି ମେଡିସିନ ଖାଇଦଉ ନିଜେ ଫୁଲି ଯାଉଛନ୍ତି।
ହଁ ସେ ହଁ ଲୋ ଜାଣିଛୁ ନା ସେ ମେ ମେଡ଼ିସିନ ଖାଇକି ହଉନାହାନ୍ତି ନା ମୋଟା ସେମାନଙ୍କର କିନ୍ତୁ ଜଲଦି ତମ ଜଣଙ୍କର ଏମିତି ମେଡିସିନ ଖାଇକି ତାଙ୍କର ଦେଖିବୁ । ଛାବ ଛାବିଲିଆ ହେଇକି ବଡିଗୁଡା ଇଏ ହେଇଯାଏ ପୁଣି କିଛି ବର୍ଷ ପରେ ନର୍ମାଲ ହେଇଯିବ ଆଉ।
ହଁ। ସେମିତି ତ ଖାଇକି ମୋଟା ହେଇଯାଉଛନ୍ତି ଏବେ ସେ ଚାହୁଁଛନ୍ତି ତା ବଡି ଟା ଟିକେ ଫୁଲେଇବା ପାଇଁ।
ହଁ କଣ ମୁ ବୁଝିପାରୁନି ଏମିତି ଭଲେଇନେ କଣ ଟା ମିଳିବ କି ଜାଣି। ନର୍ମାଲି ବି ତ ମୋଟା ହଉଛନ୍ତି ଆଜିକାଲି ଦେଖିବୁ ଯୋଉ ଇଏ ଝିଅ ମାନେ ମାନେ ମ୍ୟାରେଜ ପରେ ବି ହେଇଯାନ୍ତି ମୋଟା
ହଁ ସେମିତି ହେଇଯାନ୍ତି ତ ମୋଟା ଜଣେ ଜଣେ।
ସେ ଖାଲି ଟା ରେ ମୋଟା ମେନ ମେଡିସିନ ଫେଡିସିନ ଖାଇବା କଣ ଦରକାର।
ହୁଁ ସେ ମେଡିସିନ ସବୁ ବେକାର ମତେ ଯିଏ ଯେତେ କହିଲେ ମୁଁ ଜମା ଖାଇନି
ସେଇଆ ବିଲକୁଲ ବି ଖାଇବା କଥା ନୁହଁ ତୁ ଜାଣିିଚୁ ନା ମେଡିସିନ ଗୋଟେ ଏମିତି ଜିନିଷ ତୁ ଯହା ପାଇଁ ୟୁଜ୍ କରିବୁ ନା ମେଡିସିନ ଟା ତୁ ଦେଖିବୁ ଅଭ୍ୟାସ ହେଇଯିବ ଜଣିଛୁ ନା। ମତେ ଜାଣିଚୁ ନା ନର୍ମାଲ ଥଣ୍ଡା ହେଲେ ହଁ ମତେ ନର୍ମାଲ ଥଣ୍ଡା ହେଲେ ମୁଁ ଦେଇ ମୋ ବାପା ସବୁବେଳେ ଖାଲି ଖାଇ
ହଁ
ମୁଁ ଆଣିକି ବି ମନା କଲି କମ୍ପାଇ ଜାଣିଛ ନା ଗୋଟେ ମୁଁ ଦେଖିଛି ମୁଣ୍ଡ ବିନ୍ଧିଲେ ଦେଖିବୁ ଜଣେ ଜଣେ ମୁଣ୍ଡ ବିନ୍ଧା ମେଡିସିନ ଖାଆନ୍ତି।
ସେଇ ବା ସାଙ୍ଗେ ସାଙ୍ଗେ ଟାବଲେଟ ଖାଇଦେଇଛି ସେ ମେଡିସିନ ଖାଇନି ଦେହଟା ପୁରା ମେଡିସିନ ହେଇଯାଇଛି।
ହଁ ପା ତାଙ୍କର ଗୋଟେ କହିଲୁ ସେଇଟା ହେଇଯିବ ନା ଯେତେବେଳେ ମୁଣ୍ଡ ବିନ୍ଧବ ଦେଖିବୁ ସେଇ ମେଡିସିନ ଟା ଖାଇବା ତାଙ୍କର ଗୋଟେ ସାଇକୋଲୋଜି। ଆଜି କାଲି ଇଏ ହେଇଯିବ ଆମର ସମ